ଆଉ କଣ କରୁଚ ଭାଇ।
ହୁଁ ଆଉ ଆମେ ପୁରା ଭଲ ଅଛୁ। ତମେ କେମିତି ଅଛ ଭାଇ?
ଚାଲିଚି ସବୁ ଏତେ ଦିନ ପରେ ଟିକେ ମନେ ପଇଲା ତ ଭାଇ କତିକି ଟିକେ ଫୋନ କରିଦବା।
ଆଉ ସେଇଟା ଭଲ କଥା ନା। ମୋର ଟିକେ କାମଧାମ ପଡିଯାଉଚି ଥିଲା ତ ମୁଁ ସେଇଥିପାଇଁ ଆ ତ ଟିକେ କଲ୍ କରିପାରୁନଥିଲି। ଜବ୍ ତ ଚାଲିଚି ଜବ୍ ସାଙ୍ଗେ ସାଙ୍ଗେ ମୁ ବି ଗୋଟେ ନୂଆ ଦୋକାନ ଖୋଲିଛି କଟକରେରେ ତମେ ଜାଣିିନ କି। ମୋ ଏଇ ଦୋକାନ୍ ଟା ଦୋକାନ୍ ଟା ଟିକେ ହଁ ଆଉ ଦୋକାନ୍ ଟା ମୋ ଟିକି ବଢ଼ିଲାଣି ନା ମୁଁ ସେଇଥିପାଇଁ ଭାବଛି ଜବ୍ ଟାକୁ ଛାଡ଼ିଦେମି ବୋଲି। ତମରି ଆରେ ମୁଁ ଏବେ ବା ଗୋଟେ ନୂଆ ସପ ଟେ ଖୋଲିଚି। ନୂଆ କ୍ୟାଫେ ଗୋଟେ ଭଲ ଚାଲୁଚି କଟକ୍ ରେ ନା। ପିଲା ତ ଦରକାର।
ମତେ କହିବ ଗୋଟେ ପିଲାଟେ ଯିବ। ପିଲା ଯିବନି ମୁଁ ଯିବି ଆଉ।
ହଁ ଆଉ ତମେ ଯଦି ଆସିବ ଆଉ ଭଲ କଥା ମୁଁ କଣ ମନା କରିବି। ତମେ ମିଶିକି ରହିବା। ତମେ କେତେ କଣ ଦରମା ଭାବୁଚ? ମାନେ ତୁମକୁ ମୁଁ ଦେବି ହଁ ହଁ ଆରାମ୍ ସେ ପିଲା ନଉଛନ୍ତି କୋଡିଏ ହଜାର ପଚିଶି ତମେ ତିରିଶ ନବ ପାଞ୍ଚ ହଜାର ଅଧିକ କଣ ହେଲା। ହଁ। ଏଇ ଆଉ ମୁଁ କଣ ପାଇଁ ପିଲାଙ୍କୁ ଶୁଣ ମୁଁ କଣ ପାଇଁ ପିଲାକୁ ପ ପଚିଶ ହଜାର କୋଡ଼ିଏ ହଜାର ଦଉଚି କହିଲ।
କଣ ପାଇଁ କ
ଗୋଟେ ଗୋଟେଥଥଥ ମଣିଷର ଘରଡ଼ା ଅତି କମ୍ ରେ କୋଡ଼ିଏ ତିରିଶ ହଜାରରେ ହିଁ ଭଲକି ଚଳିପାରିବ ବୁଝିଲ ମୁଁ ତାକୁ ତୁ ଯଦି ଆଠ ଦଶ ହଜାର ବାର ହଜାର ଦେଇକି କାମ କରେଇମି ଏତେ ମାନେ ଚବିଶ ଘଣ୍ଟା ବାର ଘଣ୍ଟା ସେଇଟା କଣ ଭଲ କଥା କି
ଭଲ କଥା ନୁହଁ
ଆ ସେଇଥିପାଇଁ ସବୁ କ୍ୟାଫେ ସବୁ କ୍ୟାଫେ ହରେ ସେ ବାର ତେର ହଜାର ନେଇକି ଖଟାଉଛନ୍ତି ପିଲାଙ୍କୁ ମୁଁ କହିଲି ନା ଏଭଳିଆ ଅନ୍ୟାୟ କରିହବନି
ହଁ
ସେଥିପାଇଁ ମୁଁ କଲି ନା କୋଡ଼ିଏ ହଜାର ନହେଲେ ପଚିଶ ହଜାର ଦେବି ପିଲା ମୋର କାମ କରିବେ
କୋଡିଏ ତିରିଶ ହଜାର ଦେଲେ ବି ପିଲାମାନଙ୍କ ବି ଭ ଭଲ ମାଲିକ ଅଲଗା ପିଲା ମା ମାନେ ପିଲାମାନେ କହିବେ ଭଲ ମାଲିକ ଟେ ବୋଲି
ହଁ ହଁ ମାଲିକ ହିସାବ ମାଲିକ ଭଲ ମାଲିକ ହେବା ପାଇଁ ମୁଁ ପଇସା ଦେଉନି ମୁଁ ଚାହୁଁଛି କି ହଁ ଯେଉଁଟା ପିଲାଙ୍କର ହକ୍ ପିଲା ସେଇଟା ନିଅନ୍ତୁ ଏମିତି ବାର ସତର ହଜାରରେ ମାନେ ସେ ବାର ଘଣ୍ଟା କାଡ ଡିଓ ମାନେ ମୋ କାଫେ ରେ କାମ କରିବେ ଆଉ ଏଇ ଆଡ଼େ ପିନ୍ଧିବାକୁ ହଉନଥିବ ଖାଇବାକୁ ହଉନଥିବ କଟକର ତମେତ ଜାଣିଛ ଘର ଗୁଡ଼ା କେତେ ମୁଁ ସେଇଥିପାଇଁ ନିଜର ଘର ନିଜର ଗୋଟେ ମାନେ ୱାର୍କର ମାନେ ରହିବାକୁ ପାଇଁ ଗୋଟେ ନିଜର କରିଦେଇଛି ଦଶ ବାରଟା ଖଣ୍ଡେ ରୁମ ସେଇଠି ସେ ରହୁ ରହୁଛନ୍ତି
ହହୁଁ ଘରେ
ତମେ ବି ଆସିଲେ ତମେ ବି ଗୋଟେ ରୁମ୍ ନେଇଯିବ ଆଉ
ମୁଁ ଆଗେ ଯୋଉଟି କାମ କରୁଥିଲି ଗୋଟେ ହୋଟେଲ ରେ ଟଙ୍କା ଗ- ଥଇଦାର ରହୁଥିଲେ ମାନେ କଷ୍ଟ କାମ ଅଧିକା
ହଁ
ରାତି ତିନିଟାରେ ଉଠିବ
ହଁ
ତିନିଟାରେ ଉଠିବ ରାତି ପୁଣି ବାରଟାରେ ସୋ- ଶୋଇବ ଦିନ ବାରଟାରେ
ହୁଁ
ବାରଟା ନୁହଁ ତ ଏଇ ଯୋଉ ଏଗାରଟାରେ ଶୋଇବ
ହୁଁ
ଏଗାରଟାରେ ଶୋଇବ ଗୋଟେ ରେ ଉଠିବ
ହଁ
ତେଣେ ପୁଣି ରାତି ଏଗାରଟା ଚାଲିବ କାମ ଆଉ ଶୋଉ ଚଉ ରାତି ବାରଟା
ହୁଁ,
ବାଟ୍ ତାହାଲେ ରାତି ତିନିଟାରେ ଉଠିବ। ତିନିଟା ରୁ କାମ କଡିବ ଆଉ। ମାନେ କେତେ ଘଣ୍ଟା ଆମେ ଶୋଉଚୁ, ତୋମେ ଗୋଟେ ହିସାବ କରି ତୋମେ ଗୋଟେ କୁହ। ତୋମେ ତ ଗୋଟେ ଏଡେ ବଡ ଦୋକାନ ମାଲିକ ତୋମେ ଗୋଟେ ଇସ୍ ହିସାବ କରି କୁହ କେତେ ଘଣ୍ଟା ଆମେ ଶୋଉଚୁ?
ସକାଳେ ଦେଖ ସକାଳେ ତୋମେ କେତେଟାଳେ ଉଠୁଚ, ତୋମେ କହିଲ ତିନିଟାରେ ତୋମେ ଉଠୁଚ ଶୋଉଚ କେତେଟା ରାତି ବାରେଟାରେ, ରାତି ତିନିଟାରୁ ଡେଲି ସାନ୍ତ କେତେଟାରେ ଶୋଉଚ ରାତି ବାରଟାରେ ଫେଣି ରାତି ବାରେଟାରେ ମାନେ ତିନି ଘଣ୍ଟା ତାନେ ଦି ଘଣ୍ଟା ତୁମେ ଶୁଉଚ। ହଁ ଗୋଟେ ମଣିଷ ଦି ଘଣ୍ଟା ଶୁଉଚୁ ମାନେ କେତେ ଘଣ୍ଟା ଏଠି ଖଟୁଚି ମାନେ ବାର ଘଣ୍ଟାରୁ ଦି ଘଣ୍ଟା ତିନି ଘଣ୍ଟା ଶୋଉଛି ମାନେ ଏଁ, ଏକୋଇଶ ଘଣ୍ଟା ଖଟୁଛି।
ଏକୋଇଶ ଘଣ୍ଟା କେମିତି ହେଲା?
ଚବିଶ ଘଣ୍ଟା ନୁହଁ କି ଗୋଟେ ଦିନ?
ଚବିଶ ଘଣ୍ଟା ହେଲେ ଦିନରେ ଆମେ ଜମା ଦି ଘଣ୍ଟା ଶୋଉଚି ବା।
ଦିନରେ ଦି ଘଣ୍ଟା ଶୋଉଚ ଆଉ ଏଇ ଯୋଉ ରାତି
ମାନେ ଏଗାରଟାରୁ ଗୋଟେ କେତେ ଘଣ୍ଟା ହଉଚୁ?
ହଁ ଦି ଘଣ୍ଟା। ଏଗାରଟା ବାରଟା ଗୋଟେ ତିନି ଘଣ୍ଟା ତିନି ଘଣ୍ଟା ହଉଛି ତିନି ଘଣ୍ଟା ହଁ।
ହଉ ଧର ତିନି ଘଣ୍ଟା ଆଉ।
ହୁଁ ତିନି ଘଣ୍ଟା ଇଏ ଦି ଘଣ୍ଟା ପାଞ୍ଚ ଘଣ୍ଟା ତୋମେ ଶୋଉଛ, ହଁ ସେଇଆ ଆଉ କଣ କରିବା। ପାଞ୍ଚ ଘଣ୍ଟା ଏ ପାଞ୍ଚ ଘଣ୍ଟା ଧର କାଟିଦିଅ ଉଣେଇଶ ଘଣ୍ଟା ତୋମେ କାମ ଉଣେଇଶ ଘଣ୍ଟା କାମ କରୁଚ। ସେଇଥିରେ ତୋମକୁ ସେ ତୋମକୁ ଦଉଚି କେତେ ହଜାର? ଆଠ ହଜାର ମୁଁ ତ ହଁ ମୁଁ ତ ସେଇଥିପାଇଁ ମୋର ପିଲାଙ୍କୁ ମୁଁ କୋଡିଏ ପଚିଶ ହଜାର ଦଉଛି।
ଯେ ହଉଚି ସେ କାମ ଅଧିକା।
ମୋର ଏଇଠି କାମ ଅଧିକା କ୍ୟାଫେରେ ତୋମେ ଜାଣିଚ କାମ ଏତେ ନାଇଁ।
ହଁ।
ତୋମର ଏଟା ହୋଟେଲ୍ ଟା ବୋଲି ସିନା ହଁଁ ବହୁତ କାମ ଗୋଟେ ପିଲା ତୋମୁକୁ ଦି-ଚା ଚାଟ ଦି ଚାରଟା ପିଲା ରଖିକି ତୋମୁକୁ ଖଟଉଚନ୍ତି।
ପିଲା ହାଲୋ
ହଁ।
ପିଲା ପଳେଇଥିଲେ ବି ମୋତେ ଏକେଲା ଦିନ ମାନେ ଦିନରେ ଦୌଡେବ ରାତିରେ ବି ଧୌଡେଇବ।
ହୁଁ।
ଦିନରେ କାମ କର ରାତିରେ କାମ କର।
ହଁ।
ପିଲା ନଥିଲେ ଏଇଆ।
ଭଲ ନୁହଁ, ସେମିତି କରିବାଟା ଭଲ ନୁହଁ, ମଣିଷ ତୋମେ ନିଜେ ମଣିଷ ଯେମିତି ହେଲେ ଗୋଟେ ଅନ୍ୟ ମଣିଷ କାମ କରୁଚି, ସିଏ ବି ଗୋଟେ ମଣିଷ ନୁହେଁ ନାହିଁ ନା ମେସିନ୍।
ଆ ସେ ବି ମଣିଷ।
ହଁ ସେଇଥିପାଇଁ ଏଇଟା ଏଟା ବହୁତ ଗୁଟେ ଖରାପ କଥା। ନିଜର ମାନେ ଯୋଉ ଲାଭ ପାଇଁ ଗୋଟେ ମଣିଷକୁ ତମେ ଏତେ ଘଣ୍ଟା ଖଟେଇବାଟା ଭଲ ନୁହଁ। ମୋର ତ ସେଇଥିପାଇଁ ମୋ କ୍ୟାଫେରେ ତ ବାର ମୁଁ ମୋ କ୍ୟାଫେରେ ତ କେତେ କ୍ୟାଫେ ଟା ତମେ କେତେବେଳେ ଚାଲେ କହୁନ ସକାଳୁ ଦି ଘଣ୍ଟା ଚାଲେ ରାତିରେ
ଚାଲି ଆଉ ଦିନ ବାନ ବନ୍ଦ।
ବନ୍ଦ ନୁହ, ଦିନ ବେଳା ସେମତି ଖୋଲା ରୁଏ। କ୍ୟାଫେଟା କଣ? କ୍ୟାଫେ ଖାଲି କଫି, ଚା, ଆଉ କୋଲ୍ଡ କଫି ଏଇଗୁଡ଼ା ପିଇବାକୁ ଆସୁଚନ୍ତି। ସକାଳେ ଟିକିଏ ପିଅନ୍ତି, ହଁ ବହୁତ ଉପକାର।
କେତେ କଣ ରେଟ୍ ଅଛି ଏବେ?
ଆ ରେଟି କଣ? ଗୋଟେକୁ କଫି କେ, କୋଲ୍ଡ କଫି ଗୁରା ପିବ, ଏଗୁରାକ ସବୁ ତିରିଶ, ଚାଳିଶ, ପଚାଶ, ଶହେ, ଦୁଇଶହ ଏମତି ମିଳେ, ଆଉ ଏରିଟା ଅଛି।
ମତେ ଖାଲି ଭଲ ଲାଗେ କଣ, ଅଟ୍ କଫିଟେ।
ହଁ, ସେଟା ଶହେ ପଇଁଚାଳିଶ। ଠୁଙ୍ଗା ବି ଅଚି।
ଦେଢ଼ଶହ ଟଙ୍କା କରି ତେ କାଇଁ ଦେଡିଆ ରଖିଛ ଗୋଟେ।
ହଁ ସବୁଆ। ନା ନା ସବୁଆଡେ ବିକୁଚନ୍ତି ଅଢେଇଶ ଟଙ୍କା। ତମେ ଯୁଠ କୋଲ୍ଡ଼ କପି ପିଇବ କି ହଟ୍ କଫି ପିଁଇବ ଅଢ଼େଇଶହ ଟଙ୍କା। ମୁଁ ତାର ଅଧା କରି ଦେଇଚି। ନା, ଗୋଟେ ଚାହା ଗୋଟେ ଏ ଟି ମାନେ ଗୋଟେ କପ ରେ ଏତିକି ଦିଅ ସ ପିଇବେ ସେ ମତେ ଦେବେ ଅଢେଇଶଅ ଟଙ୍କା। ମୋତେ କହିଲେ ମୋର ଏଥିରେ କେତେ ଟଙ୍କା ଖର୍ଚ୍ଚ ହବ? ସେ ଜମା କୋଡ଼ିଏ ତିରିଶ ଟଙ୍କା ଖର୍ଚ୍ଚ ହେବ ସେମାନ ଦେବେ ଅଢ଼େଇଶହ ଟଙ୍କା! ଏଟା ଗୋଟେ ମଣିଷ, ହ, ଉଣେଇଶଶହ ରୋଡ଼େ କେତେ ଲୁକିବା ଭା ଭଲ ନାଁ ଲୋକଙ୍କୁ,
ମୁଁ କାଲି ଗୋଟେ ମୋ ଘର କରିମ ବୋଲି ବିଲ ଟା ବିକିଦିଲି।
ବିକିଦେଲ?
ହଁ, ଏ ଯୋ କୋଡ଼ିଏ ଭଙ୍ଗି ଯଉଟା ବିକିଦେଲି।
ହ, ଆଉ କଉଠି ଘର କରିବେ ତମେ ଭାଉଚ?
ଘରେ କରିମି ଏଇ ଯୋଉ ଗୋଟେ ଆମ ଘର ସାଇଟରେ ଗୋଟେ ଘରଟା ଅଛି ସେଇଠି ଆଉ।
ଅ ଘର ସାଇଟରେ ଗୋଟେ ଜମିଟା ଅଛି ସେଇଟି?
ହୁଁ ତମର କଣ ଜମି ଅଭାବ?
ହୁଁ ନା। ଆମର ତ ଭା ଜାଣିଚ।
ହୁଁ।
ଗୁଣ୍ଠୁ ଅଛି ଆଉ।
ହଁ ତିରିଶି ମିନିଟ ରେ ମେନ ଆମେ ଯଦି ଜୀବନ ସାରା ବି ଶୋଇକି ଖାଇବା ସରିବନି।
ହଁ ପଇସା ସଇଲେ ଗୋଟେ ଜମି ବିକିଦମୁ। ସେଇ
ହୁଁ ନା ଜମି ବିକିବାଟା ଭଲ ନୁହେଁ ଜମି ବିକିବାଟା ଭଲ ନ ଜମିଟା ହଁ ଯେତେବେଳେ ଦ କାଡ ପଡୁଚି ସେତେବେଳେ ବିକିବ କିଛି ନାହିଁ।
ବିକିଲେ ଚଳିବ।
ହୁଁ। ହୁଁ ଆଉ କଣ ସବୁ?
ମୁଁ କହିଲି ଚାଲିଚି ଆ କଣ କରିବା ଆମେ ତ ଗରିବ ଲୋକ ତମେ ଜାଣିଚ। ଆଉ ଚିରା ଫଟା ପିନ୍ଧିକି ବୁଲିଆ କ ଥା ଆଉ।
ଶୁଗୁନାଇ।
ରଜ ପାଇଁ ଆଉ ପଇସା ନାଇଁ ଆମ କତିରେ କଣ କରିବା।
ପଇସା ନାଇଁ ତମେ ଏବେ ଆ ବିକିଲ ଗୋଟେ ଉଁ ବିଲ ପଇସା ନାଇଁ ତମେ ମୋତେ ଗାଲୁଆ ମାରୁଚ।
ଏବେ ବିକିନି ଏଇ ଯେ ଘର କାମ କରମି ପା ଘର କାମ।
ପେଣ୍ଟ ସାର୍ଟ ପେଣ୍ଟ ସାର୍ଟ କେତେ ଟଙ୍କା ଲାଗିବ? ତମେ ଯୋଉ କଥା କହୁଚ।
ଯାହା ବି ହେଲେ ଟଙ୍କା ତିନି ଚାରି ହଜାର ଲାଗିବ ଆଉ।
ହଁ ସେଇ ତିନି ଚାରି ହଜାର ରେ ଲାଗିବ ତିନି ଚାରି ହଜାର ନାହିଁ ତମ କତିରେ?
ବାପା ମନା କରୁଚନ୍ତି ବା ରଜରେ ପିନ୍ଧିବୁନୁ ବୋଲି।
ବାପା ଯଦି ମନା କରିଚନ୍ତି ଆଉ କଣ ବାପାଙ୍କ କଥା ମାନି କି ମାନି ହବ ମନା କରି ହବ କି?
ହଁ।
ହୁଁ। କରିଆକୁ ପଡ଼ିବ ଆଉ।
ତ ଭାଇ ତମେ କୋଟି ପୋଟି ତମ ଘର ଦୁଆର କରିକି ଆହୁରି ଘର ଛାତ ପକେଇବ।
ହୁଁ।
ପେଣ୍ଟ ସାର୍ଟ ଫେରେ ତମେ ତ ଭଲ ପିନ୍ଧୁଥିବ?
ହଁ ମ ସେମିତି ଆଉ କଣ ଏବେ ବାପାଙ୍କ ପଇସାରେ ପିଉ ଅଁ ବଞ୍ଚୁଚି ଆଉ।
ତମେ କିଛି କଣ ବେଁ ଯୋଉ ଦୋ କାନ ରେ ତ ଭଲ ଲାଭ ହଉଥିବ?
ହଁ ସେଟା ତ ହଉଚି।
ବାଃ।
ହୁଁ ମୁଁ ଭାବୁଚି କଟକରେ ବି ଆଁ ଆଁ ଘରଗୁରା କରିଦେମି। ଘରଫର କରିଦେମି ଭଡ଼ା ଫଡ଼ା ଦେଇଦେମି। ଆଁ
କଟକରେ ଜଗା ବଗା କିଣିଲଣି?
ଆଉ ଜାଗା କିଣି ସାରିଲିଣି କଟକରେ ଖାଲି ଘର ଘର ହେବା ବାକି ଅଛି।
ଏତଟା ବିଲ କେତେ ଗୁଣ୍ଠି କିଣିଛ?
ମିନିମମ୍ ହେବ ଦଶ ଗୁଣ୍ଠ ହେବ।
ଦଶ ଗୁଣ୍ଠ ତ ରୋଡ ସାଇଡରେ ନା କଣ?
ହଁ ରୋଡ଼ ସାଇଡ଼ରେ।
ରୋଡ ସାଇଡ୍ ରେ ତ ଅଧିକ ପଡ଼ିଥିବ।
କଣ କହିଲେ?
ରୋଡ ସାଇଡ୍ ରେ ଅଧିକ ପଇସା ପଡ଼ିଥିବ।
ହଁ ରୋଡ଼ ସାଇଡ଼୍ ଯାହା ଭିହେଲେ ରୋଡ଼ ସାଇଡ଼ରେ ମୁଁ ତଳେ ଧର ଦୁଇଟା ଫ୍ଲୋର କଲି ନା ତଳ ଘରଟା ମାନେ ଏ ଯେଉଁ ଡୁ ଦୋକାନ କରିି ମୋ ଉପର ଘରଟା ଗୋଟେ କଣ ଜିମ୍? ହୁଁ କରିପାରିମି ତା ଉପର ଘରକୁ ମୁଁ ଜିମ୍ ଫିମ୍ କରିକି ଆଉ ଗୋଟେ ତା ଉପରଟା ଯଦି ଗୋଟେ ସପିଂ ମଲ୍ ଟା ହେବ କରିପାରିବି ତା ଉପର ତା ତିନି ତାଲା ପରେ ଥ୍ରୀ ଫୋ ଫ୍ଲୋର ଉପରେ ଯଦି ହବ ତା ମୁଁ ଭଡା ଦେମି।
ଭଡାଘରେ ଆ ଆମର ଦିଟା ପିଲା ଯିବେ ରହିବେ
ହୁଁ
ଏମିତି କେତେ କଣ ରେଟ ଲଗେଇବ?
ରେଟ ପାଇଁ ଯେତେ କହିବ ସେତେରେ ଲଗେଇଦେବା।
ତଥାପି କେତେ ଟଙ୍କା ଦିଅଜେ ଶସ୍ତା ଟିକେ କରିବ ଆଉ।
ଆଉ ଦୁଇ ହଜାର ଆ
ଶସ୍ତା ନକଲେ ଗରିବ ପିଲାମାନେ ନା ରହିବେ
ହଁ ହଁ ସେଟା ମୁଁ ବୁଝୁଛି ହଉ ମୁଁ ଏବେ ରଖୁଛି ମୁଁ ରଖୁଛି କାମ ପଡ଼ିଲାଣି ଦୋକାନ ରେ ମୁଁ ଯେ କଲ୍ ଆ ହଉ ହଉ ହଉ ନମସ୍କାର ଧନ୍ୟବାଦ।